ହ୍ୟାଲୋ।
ହ୍ୟାଲୋ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆଉ। ଉଁ ପଢି ବି କହିକି ବସିଥିଲି ଆଉ ଆପଣ କଣ କରୁଥିଲେ?
ପାଠ୍ୟକ୍ରମ ଆରମ୍ଭ କରୁଥିଲେ‌।
ଆଜ୍ଞା ଆପଣ କଣ କରୁଥିଲେ?
ମୁଁ ବି ଏମିତି ହିଁ ବସିଛି।
ଆଉ କଣ ଖାଇଛନ୍ତି?
ଆଜି ମୁଁ ଭାତ, ଡାଲି ଆଉ ଚିକେନ ଖାଇଲି। ଆପଣ କଣ ଖାଇଲେ?
ଆମେ ଭାତ, ଡାଲି ଆଳୁ ଆଉ କଲରା ଭଜା ହେଇଥିଲା ଆମର।
ଆଛା ସନ୍ଧ୍ୟାବେଳେ କଣ ଖାଇଲେ? ନା ଏବେ କିଛି ଖାଇନି, ଆପଣ କଣ ଖାଇଲେ?
ଆମର ଏପଟେ ବର୍ଷା ପାଗ ହଉଥିଲା ତ ଟିକିଏ ଆମେ ଭାବିଲୁ ମୁଢିରୁ କିଛି ବନେଇଦବୁ ହେଲେ କିଛି ସାମଗ୍ରୀ ନଥିଲା। ହେଲେ
ମୁଢ଼ିରୁ?
ହଁ ଝାଲମୁଢ଼ି ବନେଇ ଆସେ? ଆପଣଙ୍କୁ କେବେ ଚେଷ୍ଟା କରିଛନ୍ତି, ନିଜେ କରିକି ଖାଇବା ପାଇଁ?
ନାଇଁ ଝାଲମୁଡି କହିଲେ ମାନେ ଏମିତି ହିଁ ମାନେ ମୁଢିରେ ଯେମିତି ତେଲ ଟିକେ ପକେଇବେ ସୋରିଷ ତେଲ ପିଆଜ ଟେ କାଟିକି ପକେଇବେ। ମିକ୍ସଚର ଟିକେ ପକେଇବେ ହେଲା। ଆଉ ଧନିଆ ପତ୍ର ଟିକେ।
ନାଇଁ ସେଟା ସିଧା ଆପଣ ପକେଇଦେବେ ବୋଲି ନାଇଁକିି, ମୁଢିଟା- ଶିପିଯାଏ, ମାନେ କେମିତି କଣ ତ? ଏମିତି ସନ୍ଧ୍ୟା ସମୟରେ ତ ଆମର ପ୍ରାୟ କଣ, କଣ ହେଇଥାଏ, ମୁଁଢ଼ୀ ବି ଆମେ ମଝିରେ, ମଝିରେ ବନେଇଥାଉ। ମାନେ ଫାଷ୍ଟ ଆପଣ ଟମାଟ କୁ ଛୋଟ ଛୋଟ ଆକାରରେ କାଟିଦବେ।
ହଁ, ହଁ।
ତାପରେ ପିଆଜ କୁ ପିଆଜ କ ମଧ୍ୟ କାଟି ଦେଇଥିବେ, ଛୋଟ ଛୋଟ ଆକାରରେ ତାପରେ ଲଙ୍କା କଞ୍ଚା ଲଙ୍କା ତାପରେ ମିକ୍ସଚର ରଖିଥିବେ
ହ, ହଁ।
ହଁ ତାପରେ ମାନେ। ଆପଣ କହିଲେ ନା, ଯେମତି ଟମାଟକୁ ସିଧା ପକେଇଦବେ ମୁଢି ଉପରେ, ତା ଉପରେ ଆପଣ ତା ପୂର୍ବରୁ ଆପଣ ମାନେ ସେଇ ଟମାଟ କୁ ଗୁଣ୍ଡ କରିଦେବେ ପୁରା ହାତରୁ। ତାପରେ ସେଇଟା ପିଆଜ ପକେଇ ଦେଇକି, ଲୁଣ ଟିକେ ପକେଇଦବେ ତାକୁ ଫିର ମିକ୍ସଚର ପକେଇଦବେ ସେଇଠ ରୁ- ହଁ ବନିଗଲା ପରେ ସେଇଠି ଟିକେ ତେଲ ପକେଇଦବେ। ତାପରେ ମୁଢି ପକେଇକି ଖାଇବେ ବୋଲେ ଭଲ ଲାଗିବ ସେଇଟା ସ୍ୱାଦଟା। ଆଉ ଆପଣ ଯେମିତି କହିଲେ, ଧନିଆ ପତ୍ର ପକେଇବା ପାଇଁ ସେଇଟା ସମସ୍ତେ ତ ଖାଆନ୍ତିନି। ମାନେ ଆପଣ ଯଦି ଖାଉଥିବେ, ଆପଣ ବ୍ୟବହାର କରିପାରିବେ, ନହେଲେ ନାଇଁ।
ଆଉ ହେଲେ, ମାନେ ମସଲା ଫସଲା କିଛି ପକେଇଲେ ଭଲ ଲାଗିବ?
ହଁ, ସେ ହଁ ତାର ମଧ୍ୟ ସ୍ଵାଦ ବଢିଆ ଲାଗିବ। ଆମେ ଗୋଟେ ଥର ଚେଷ୍ଟା କରିୁଥିଲୁ ଭଲ ଲାଗୁଥିଲା। ମାନେ କମ ସମୟ ଭିତରେ, ଆମର ଏମିତି ମୁଢ଼ି ହେଇଯାଏ, ତ ସେଇଟା ପାଇଁ ଆମେ ଆଉ ଏତେ ମସଲା ଫସଲା କିଛି ପକଉନୁ, ନହେଲେ ସେଇଟା ବି ଭଲ ଲାଗିବ। ମାନେ ମୁଢି ଯେମିତି ଅନ୍ୟ-
ଯଦି ଆଉ କେବେ ବନେଇବେ ଟିକେ ଚାଟ ମସଲା ନେଇକି ପଳେଇ ଆସିବେ। ଚେଷ୍ଟା କରିବେ ଚାଟ୍ ମସଲା, ଭଲ ଲାଗେ ଟିକେ ଚାଟ୍ ମସଲାଟା।
ହୁଁ, ହୁଁ ଆହୁରି ମାନେ ମୁଢିକୁ ତ ତରକାରୀ ସହିତ ଖାଇଲେ ବି ଭଲ ଲାଗେ। ଆଉ, ଆପଣ ଆଳୁଚପ୍ ଆଣିକି ତା ସହିତ ବି, ଚକଟିକି ଖାଇଲେ ଭଲ ଲାଗିବ। ଆଉ ଚିକେନ୍ ଝୋଳ, ଚିକ୍ କେନ୍ ସହିତ ଆଉ କିଛି ଭଜା, ମାନେ ଯେମିତି କି ଆଳୁ ଭଜା ଆଉ ଖଟା- ଖଟା ହେଇଥିବ ବଲେ, ସେଇଟା ମଧ୍ୟ ଆପଣ ଖାଇପାରିବେ। ମାନେ ଅନ୍ୟ -ଅନ୍ୟ କେତେଟା? ଜିଲ୍ଲାରେ ସେଇଟାକୁ ପ୍ରାୟତଃ ଜଳଖିଆ ଭାବରେ ଖାଆନ୍ତି।
ହୁଁ -ହୁଁ- ହୁଁ -ହଁ ମୁଁ ମାନେ ଉସ୍ ଶୁଣିଛି, ମୁଁ ଜାଣିନି ସେତିକି। ବଟ୍ ଶୁଣିଛି ମୁଁ।
ହଁ, ଭଲ ଲାଗେ ହଷ୍ଟେଲରେ ବି। ପିଲାମାନେ ମଧ୍ୟ ଖାଆନ୍ତି ସେମିତି ଆଉ।
ଆଜ୍ଞା, ଆପଣ ଯେମିତି କହିଲେ, ସେମିତି କରନ୍ତି ପିଲାମାନେ। ମୁଁ ଜାଣିଛି, ସେ ବିଷୟ ସବୁ। ସେ କେବେ ନିଜେ ମାନେ, ବନେଇକି ମାନେ-ଏ ଖାଇବା ଟା ନାହିଁ, ମୋ ସାଙ୍ଗସାଥିରେ ମାନେ କେତେବେଳେ କେମିତି ମଜା ମଜାରେ ଟିକେ ହଁ, ନାଇଁ ଆଜି ଟିକେ ପାଗ ଭଲ ଅଛି କଣ, ଯଦି ମିଶିକି ଥିବୁ ତ ସେଇ ଟାଇମ୍ ରେ ବନେଇକି ଖାଇବାକୁ ଭଲ ଲାଗେ। ଆଉ ଜଣେ, ଜଣେ
ହଁ, ଲାଇ ଜଣେ ମୋତେ ଭଲ ଲାଗିବନି, ଏମିତି ସାଙ୍ଗ ମାନଙ୍କ ସହିତ ଥିବେ। ସେ ସମୟରେ ଟିକେ ଭଲ ଲାଗେ ଖାଇବା ପାଇଁ।
ହଅ, ଆଉ କଣ କଣ ଜାଣନ୍ତି ଆପଣ?
ଆଉ, ଆମର ପ୍ରାୟ ଜଳଖିଆବି ମାନେ ସନ୍ଧ୍ୟା ବେଳେ ଖାଇବା
ଆପଣଙ୍କୁ ମାନେ ସେ ଯଉ କଣ ମ୍ୟାଗି, ପାସ୍ତା ଏଗୁଡା ସବୁ ବନେଇ ଆସେ?
ମ୍ୟାଗି ତ ଆସେନି, ପାସ୍ ଟିକେ ବନେଇ ଆସେ ଆଉ।
ଆସେନି, ମ୍ୟାଗି ତ ଦି ମିନ୍ଟି ରେ ହେଇଯାଉଛି।
ନାଇଁ, ମାନେ ସେଇଟା। ଆପଣ ଯେମିତି କହିଲେ, ପାସ୍ତା ମାନେ, ପାସ୍ତା ନିଜେ ବନେଇକି ମାନେ କିଣିକି ଆଣିଥିବା ସେଇଟା ତ ଯାହାକୁ ବି ବନେଇ ଆସିଥିବ, ମାନେ ଯାହାକୁ ନାଇଁ ଯେ ତାକୁ ସିଝେଇ ଦେଇକି ଆପଣ ଖାଇପାରିବେ। କିନ୍ତୁ, ଆମେ ଅଟାରୁ ଯେମତି ଛେ ଘରେ ତିଆରି ପାସ୍ତା, ସେଇଟା ମାନେ ମୁଁ ନିଜେ ବନେଇବା କଥା କହୁଥିଲି। ଅଲଗା ଅଲଗା ଆକାରରେ ମଧ୍ୟ ଆପଣ ବନେଇ ପାରିବେ ନା! ମାନେ ସେଡେଫାଁ ସେ ଆପଣ ଅଟା ନେବେ
ହୁଁ, ହୁଁ।
ଆପଣ କେତେ ଜଣ ଅଛନ୍ତି? ସେ ଅନୁସାରେ ଅଟା ନେଇଯିବେ। ତା'ପରେ ସ୍ଵାଦ ଅନୁସାରେ ଲୁଣ। ତା'ପରେ ଗୋଟେ ପାତ୍ରରେ ରଖିଦେଲା ପରେ, ଆପଣ ପାଣି ହାଲ୍କା ହାଲ୍କା କରିକି ଦେବେ, ତାକୁ ଚକୁଟିବେ ଠିକ୍ ସେ। ତା'ପରେ ସେଇଟା ଯେତେବେଳେ ତାର ଗୋଟେ ପାଗ ପ୍ରସ୍ତୁତ ହେଇଯିବ। ତାକୁ ଟିକେ ସମୟ ଛାଡ଼ିଦେବେ ମାନେ କିଛି ଗୋଟେ ପାତ୍ରରେ ଘୋଡ଼େଇ ଦେବେ।
ହଁ।
ତା'ପରେ ଆପଣ ତାକୁ ହୁଁ କେତେ? ଦଶ ରୁ ପନ୍ଦର ମିନିଟ୍ ଖଣ୍ଡେ ଛାଡିଦେବେ। ତା'ପରେ ଆପଣ ଅଁ ତାକୁ ଯେତେବେଳେ ଆପଣଙ୍କର ସମୟ ହେଇଯିବ, ସେତେବେଳେ ତାକୁ ପାତ୍ରକୁ ବାହାର କରିଦେଇକି ଛୋଟ ଛୋଟ ଆକାରରେ ମାନେ ଆପଣ ପ୍ରଥମେ ରୁଟି ବନେଇଦେବେ ମାନେ ରୁଟି ଆକାରରେ ଗୋଲ କରିକି ତା କୁ ବେଲି ଦେଲା ପରେ ମାନେ ଆପଣ ରୁଟି ବନେଇଲା ବେଳେ କଣ କରୁଛନ୍ତି ଅ ଅଟାର ଗୁଣ୍ଡ ଟା ମିଶେଇକି କରନ୍ତି ନା। କିନ୍ତୁ ସେଟା ଆପଣ ସେଇଟା ଗୁଣ୍ଡ ବ୍ୟବହାର କରିପାରିବେନି ସେଟା ତେଲ ଟିକେ ଦେଇଦେଲା ପରେ ସେଇଟା ରୁଟି କରିଦେବେ ହୁଁ ହୁଁ ହଁ। ପୁରୀ ଗଲା ବେଳେ ଯେମତି କରନ୍ତି ସେମିତି ହଁ ତାପରେ ତାକୁ ସିଧା ସିଧା ରେ କା କାଟି ପାରିବେ ଆୟତ ଚିତ୍ର ଆକାରରେ ନହେଲେ ସି ତାର ବହୁତ ପ୍ର
ମାନେ ଆଉ ଗୋଟେ ଡିଜାଇନ କଲେ ବି ତ ହବ ମାନେ
ହଁ ବହୁତ ପ୍ରକାର ଗୋଟ ମୋଟେ ନାଇଁ ମାନେ ଆପଣ ଏମିତି ଛୋଟ ଛୋଟ କରିକି ମୋଡି ଦେବେ ସେଇଟା ବି ବଢିଆ ଲାଗିବ ବହୁତ ପ୍ରକାରର ଆକାର ଅଛି ଯୋଉଠିକି ନା ଆପଣଙ୍କୁ ଯେମିତି ଭଲ ଲାଗିବ ଆପଣ ସେଇ ଆକାରରେ କରିଦେବେ ତାପରେ ଆଉ ଏକ ପାତ୍ରରେ ର ରଖିଦେଲା ପରେ ତାକୁ ଗରମ ପାଣିରେ ଟିକେ ସିଝେଇ ଦେବେ।
ଆଜ୍ଞା ଆଜ୍ଞା।
ହଁ ଯଦି ଗରମ ପାଣିରେ ସିଝଉନାହାନ୍ତି ମାନେ ଆପଣଙ୍କୁ ଯଦି ସିଧା ସିଧା ମାନେ ଛୋଟ ଛୋଟ ଆକାର ର ସହିତ ସିଧା ସିଧା କରିବାର ଥିବ ବିନେ ଆପଣ ପ୍ରଥମେ ସେ ରୁଟିଟାକୁ ଗରମ ପାଣିରେ ଟିକେ ଶିଝେଇ ଦେବେ। ତାପରେ ତାକୁ ବାହାର କରିକି କାଟି ଦେଇକି ଆପଣ କରିପାରିବେ କିନ୍ତୁ ଯଦି ସେମିତି କରିନାହାନ୍ତି ତାହେଲେ ଆପଣ ଯୋଉ ଆକାରରେ କଲା ପରେ ତାକୁ ଗରମ ପାଣିରେ ଟିକେ ଫୁଟେଇଦବେ ମାନେ ପାଣି ଫୁଟିବା ସମୟରେ ତାକୁ ପକାଇଲା ପରେ ଦି ତିନି ମିନିଟ୍ ଛାଡ ଛାଡିଲା ପରେ ପୁଣି ବାହାର କରିଦେବେ।
ଇନଅଡିବୁଲ
ତାପରେ ଆପଣ ଯେମିତି ଆମେ ଭୂଜା କରିଥାଉଛୁ ସେମିତି ତେଲ ନେବେ। ତେଲ ଟିକେ ଗରମ ହେଇ ଆସିଲା ପରେ ଅ ପିଆଜ ପିଆଜ ଟିକେ ସୁନେଲି ରଙ୍ଗର ବା ନାଲି ରଙ୍ଗର ହେଇଯିବ ତାପରେ ଆପଣ ଟମାଟୋ ପକେଇ ପାରିବେ ଯଦି ଟମାଟୋ ନହେଲେ ଟମାଟୋ କିଚକ ମଧ୍ୟ ପକେଇ ପାରିବେ ତା ଯଦି ଆପଣ ଟମାଟୋ ପକଉଛନ୍ତି ତାହେଲେ ତାକୁ ଭଲ ଭାବରେ ଗୁଣ୍ଡ ହେବା ପାଇଁ ଛାଡିଦେବେ ମାନେ ସିଝିଗଲା ତା ପରେ ସେଟା ତାର ଗୋଟେ ମିଶ୍ରଣ ହୋଇଯିବ ତାପରେ ଆପ ଆଣ, ମସଲା, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ ଆପଣ ଚିକେନ ମସଲା ବି ପକେଇ ପାରିବେ ପାସ୍ତା ମସଲା ମିଳିଯାଉଛି। ଆହୁରି ପାସ୍ତା ମସଲା ନାହିଁ। ବଲେ ଆପଣଙ୍କ ଘର ସାମଗ୍ରୀ ଭିତରୁ ମାନେ ଯୋଉ ବି ମସଲା ପକେଇଦେଲେ ବି ଚଳିବ। ତାପରେ ଆପଣ ସେଇଟାକୁ ଟିକେ ଛାଡିଥିବେ। ଆଉରି ଆପଣଙ୍କର ଯଉ ରଖିଥିବା ପାସ୍ତା କୁ ଆପଣ ପକେଇଦେବେ ତାକୁ ଭଲ ଭାବରେ ଘାଣ୍ଟି ଦେବେ ତାପରେ ଟିକେ ତେଲ ଦ ଲୁଣ ଲୁଣ ଟେ ପକେଇଲା ପରେ
ହଁ ଆଜ୍ଞା ଆଜ୍ଞା ଶୁଭୁଛି ଶୁଭୁଛି।
ହଁ ତାପରେ ଟିକେ ସମୟ ଛାଡିଦେବେ ଏମିତିରେ ବି ସେଇଟା ସିଜିଯାଇ ଥିବଣି ନା ଆପଣ ଗରମ ପାଣି ରେ ସିଝେଇ ଦେଇ ତ ଏତେ ଆଉ ଅଧିକ ସମୟ ନାହିଁ କିନ୍ତୁ ଆପଣ କରିପାରିବେ ଆଉ ହେଇ ମାନେ ଘରେ କରିବା ଦ୍ଵାରା କଣ ଆମର ମୁଁ ରହୁଛି ନା ସେଇଠି ଅଛି କ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ମିଳେ। ପୋଡା ତେଲରେ ହୁଏନି ଆଉ ନିଜେ କରିବା ପାଇଁ ପଡେ। ସେ ଭଲ ଆଉ ଦେହ ପାଇଁ ବି ଆଉ ନିଜେ ବନେଇଥିଲି। ଆପଣଙ୍କୁ ଭଲ ଲାଗିବ ମାନେ ଆପଣ ଜାଣିପାରିବେ ସ୍ଵାଦ କେତେ କଣ। କେମିତି?
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ମୁଁ ନିଶ୍ଚୟ ଚେଷ୍ଟା କରିବି ଏଇଟା ବନେଇବା ପାଇଁ। ଆଉ ଶୁନି ଶୁଣି ଶୁଣିକି ମାନେ ଭାରି ଖୁସି ଲାଗିଲା। ଶୁଣିକି ଖୁସି ଲାଗିଲା ଯେ ମାନେ ଘରେ ବି ଆପଣ ମାନେ ଏତେ ସବୁ ମାନେ ଚେଷ୍ଟା କରନ୍ତି ବନେଇବା ପାଇଁ। ହଁ ମାନେ ଯେତେ ଯାହାହେଲେ ବି ଘରେ ଯୋଉଟା ବନା ହୁଏ ସେ ସବୁ ବିଷୟ ଦେହ ପାଇଁ ବହୁତ୍ ମାନେ ଭଲ ଥାଏ ଆଉ ବାହାରେ ଆମେ ଖାଉଛୁ ଖାଉଛୁ ଯୋଉମାନେ ବାହାରେ ଆମେ ଯାହାବି ଖାଉଛୁ ସେଗୁଡା ସବୁ ମାନେ ଠିକ୍ ନାଇଁ ଦେହ ପାଇଁ ହାନିକାରକ ଆଜିକା ଦୁନିଆରେ ତ ବହୁତ୍ ହାନିକାରକ।
ହୁଁ
ହୁଁ କାହିଁକି କହିଲେ ଯୋଉଟା ସେମାନେ ବନାନ୍ତି ସେଇଠୀ ମାନେ ସେମାନେ ବେଖ ଉଁ ଛଡ଼ା ଆଉ ହେଇଯୋ ହଁ ଖାଲି ସ୍ଵାଦକୁ ହିଁ ଭଲ ଲାଗେ କାରଣ ସେମାନେ ଟିକେ ଅଧିକ ମାତ୍ରାରେ ବେକିଂଙ୍ଗ ସୋଡ଼ା ସେ ଚାଇନା ସଲ୍ଟ ସେଇଟା ସବୁ ସେମାନେ ଟିକେ ଅଧିକ ମାତ୍ରାରେ ବ୍ୟବହାର କରନ୍ତି ଯୋଉଟା ପାଇଁ କି ମାନେ ମାନେ ସ ସାତ ଭଲ ଲାଗେ କିନ୍ତୁ ଆମେ ଯେତେବେଳେ ଖାଉଛୁ ସେ ଯେତେବେଳେ ଆମ ପେଟକୁ ଯାଉଛି ସେଇଗୁଡା ସବୁ ଆମ ପେଟକୁ ଖରାପ୍ କରିଦିଏ ସେଗୁଡା ସବୁ ଜିିନ ପାଇଁ ସଟ ଟାଇମ୍ ଲାଗେ ଆଉ ଆମ ପେଟ ଖରାପ୍ ହେଇଯାଏ। ତ ତାପରେ ଆମେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ସମସ୍ୟା ଆମେ ସବୁଆ ମାନେ ଫେସ୍ କରୁଛୁ।
ହୁଁ।
ହୁଁ ହୁଁ ହୁଁ।
ଆପଣ ଚେଷ୍ଟା କରିବେ କେବେ ଆଉ
ନିଶ୍ଚୟ ନିଶ୍ଚୟ ମୁଁ ଚେଷ୍ଟା କରିବି ଠିକ୍ ଅଛି ହେଲେ ହଁ ଠିକ୍ ଅଛି ଠିକ୍ ଅଛି।